ହଁ। ଆଛା ମତେ ଅ ଥଣ୍ଡା ଧରିଥିଲା ମୁଁ ସେଥିଲାଗି ତମଠୁ କିଛି ଅ ସଚେତନତା ମାଗୁଥିଲେ ମତେ କହିଲେ ଥଣ୍ଡା ହେଲେ କଣ କଣ କରିବ?
ଦେଖ ଥଣ୍ଡା ପାଇଁ ହଉଛି ଅଦା ଗୋଟେ ହ ମାନେ ଯଦି ଆମକୁ ଶ୍ଵାସ ଅଛି କିମ୍ବା କାଶ ଅଛି ତାହେଲେ ଆମେ ଅଦ ରୁ ବହୁତ କିଛି ବେନିଫିଟ ପାଇପାରିବା କେମିତି କଣ ପାଇପାରିବା ନା ଯଦି ଆମେ ଅଦା କ ଆଉ କଣ କରୁଛନ୍ତି ତା ସେଥିରେ ମହୁ କିମ୍ବା ତୁଳସୀ ମିଶେଇକି ପିଉଛନ୍ତି ସେଥିରେ ଆମେ ଆରାମ ପାଇପାରିବା ଅଦା ତେଜପତ୍ର ସେ ସବୁକୁ ନେଇକି ଆମେ ଯଦି ଫୁଟେଇକି ପିଉଛନ୍ତି ସେଥିରୁ ଆମେ କଣ କରିପାରିବା ଉପକାର ପାଇପାରିବା ଏମିତି ଅଦା ଆମକୁ ବହୁତ ମାତ୍ରାରେ ସାହାଯ୍ୟ କରି ବି ଥାଏ।
ଆଉ ଅଦ ବି ବହୁତ ମାତ୍ରାରେ କ୍ୟାଲସିୟମ ଲୌହ ଆୟୋଡିନ ଭିଟାମିନ୍ ସି ଆଦି ଖାଦ୍ୟ ସାର ରହିଛି ଆଉ ମୋ ମା କହୁଥିଲା କି ଅ ଶ୍ଵାସ କି କାଶ ହେଲେ ତ ଆମେ ଅଦା ରସରେ ପିପୁଡିଛୁ ଚୂନ ମିଶାଇ ଏକ ମାସ ଯଦି ସେବନ କରିବା ତାହେଲେ ଏଇ ରୋଗ ଟା ବି ଦୂର ହେଇଥାଏ ମୋ ଭାଇର ଶୁଖିଲା କଫ ହେଇଥିଲା ତ ମୋ ମା କଣ କଲା ନା ଅଦା ରସ ସହିତ ସେ ପିପୁଡି ଚୂନ ଆଉ ମୁହୁ ମିଶେଇି ଖୁଆବାକୁ ଦେଲା ଶୁଖିଲା କଫ ତାର ତରଳି ଆ ସବୁ ଶୁଖିଲା କଫ ହିଁ ତାର ସବୁ ମାନେ ବାହାରିଗଲା ତାର
ହଁ ଆ ଆରେ ଆମେ ଘରେ ଘରେ ହଉଛ ଅଦା ପରିଚିତ ଘରେ ଘରେ ଅଦା ପରି ସେଟା ମାଟି ତ ଫଳେ ବା କିନ୍ତୁ ତାକୁ ଛୋଟରୁ ବସ ସେ ତାକୁ ଜାଣିଛନ୍ତି ଠିକ ଅଛି ତ ଆମେ ଯେତେବେଳେ ଅଦାଟା କୁ ସେବନ କରିବା ଆ ଆମେ ବହୁତ କିଛି ଉପର ପାଇବା ଆକୁ ଆମେ କଞ୍ଚା କିମ୍ବା ଶୁଖିଲା ବି ବ୍ୟବହାର କରିପାରିବା ଆଉ ଏଇଟା ସହଜରେ ମଧ୍ୟ ମିଳିଯାଇ
ଅଦାର ବହୁତ ତାର ଉପକାରିତା ରହୁଛି ଯ ଅଧାର ଆଉ ଅ ବାନ୍ତି ହେଲେ ଆମେ କଣ ବାନ୍ତି ହେଲେ ବି ଅଦାର ବହୁତ ତାର ଉପକାରିତା ରହୁଛି କଣ କରିବା ନା ବାନ୍ତି ହେଲେ ତମେ ମନେ ରଖିବା ଆଉ ତମକୁ କୁ ବି ଯେତେବେଳେ ବାନ୍ତି ଅନୁଭବ ହବ ତମେ ମୁଁ ଏଇ ଯୋଉ କଥାଟା କହୁଛି ତମେ ମନେ ରଖ ତ ସେଇଟା କାମରେ ଲଗେଇବ ତ ବାନ୍ତି ହେଲେ କଣ କରିବ ନା ଅ ଅଦା ଆଉ ତୁଳସୀ ପତ୍ରରେ ରସ ସହିତ ଗୋଟେ ଅଳେଇଚର ଚୂର୍ଣ ମିଶେଇ ତାକୁ ପେଷ୍ଟ କରି ମାନେ ଅଦା ଆଉ ତୁଳସୀ ପତ୍ରରେ କିଛି ରସ ସହିତ ଗୋ ଟଳେଇଚ ଆଉ ଚୂନ ମିଶେଇକି ତାକୁ ଅ ବାଟିବ ତମ ମା କ କହିବ ହଁ ତ ତାପରେ ସେଇଟା କୁ ସେଇ ରସକୁ ତମେ ପିଇବ ତା ଦଵାରାକ ବାନ୍ତି ବିନ୍ଦ ବନ୍ଦ ହୋଇଯାଇଥାଏ ମୋତେ ସ ମୋତେ ପ୍ରାୟତଃ ମୋର ବାନ୍ତି ଅନୁଭବ ହୁଏ ମୁଁ ଉଁ ପ୍ରକ୍ରିୟା ହିଁ ପ୍ରୟୋଗ କରେ
ଖାଲି ବାନ୍ତି ନୁହେଁ ଜର ଜରରେ ବି ଅଧା ବହୁତ ଭଲ କାମ ଦିଏକି ଯେମତି ଶୁଣ୍ଠି ଚୂର୍ଣ୍ଣ କିମ୍ବା ମହୁ ଆଉ ମିଶ୍ରକୁ ଆମେ ଯଦି ପାଣିରେ ଗୋଳେଇକି ସେବନ କରିବା ତାହେଲେ ଆମ ଜଲଦି ଜର ଭଲ ହେଇଯିବ ତା ସହିତ ଯଦି ଆମର ପେଟ ଦର ହଛିଲେ ଆମେ ଗୋଟେ ଗରମ ମାନେ କ୍ୀରରେ ଯଦି ଦୁ ଚଚ ଅଦା ରସ ଗୋଳେଇକି ପିଇବା ତାହେଲେ ଆମକୁ ସେଥିରୁ ଆରାମ ମିଳିବ
ହଁ ମୁଁ ବି ସେଇ ଉପାୟ ଟା ମୁଁ ବି ସେଇ ଉପାୟ ଟା କରିଥିଲି ମତେ ବି ସେଥିରୁ ମତେ ବହୁତ ଭଲ ଅନୁଭବ ମତେ
ହେଇଥିଲା ତା ସହିତ ଦେଖିବ ଦେଖିବା ଆମର ପ୍ରାୟ ସବୁବେଳେ ସମସ୍ତଙ୍କର ମୁଣ୍ଡ ବିନ୍ଧୁଥାଏ ଏମିତିରେ ବି ଏବେ ବହୁତ ଖରା ହଉଛି ତ ସେଥିରେ ବି ଆମର ବହୁତ ମୁଣ୍ଡ ବିନ୍ଧେ ତ ଯଦି ଆମର କେବେ ମୁଣ୍ଡ ବିନ୍ଧିବ ମୁଁ ବି ଏଇଟା ବହୁତ ଥର ଚେଷ୍ଟା କରିଛି ଆଉ ଏଇଥିରୁ ବହୁତ ଉପକାର ବି ପାଇଛି ସେଥିପାଇଁ ତମକୁ ବି କହୁଛି ଅଦା ରସରେ ମହୁ ଆଉ ଲ ବଗ ଗୁଣ୍ଟକୁ ମିଶେଇ ଦବ ଅଦା ରସ ସେଥିରେ ମହୁ ଆଉ ଲବଙ୍ଗ ଗୁଣ୍ଡ ମିଶେଇକି ତାକୁ କଣ କରିବ ନା ଖାଇବ ଖାଇଲେ କଣ ହବ ନା ଆଉ ଯୋଉ ମୁଣ୍ଡ ବିନ୍ଧା ଟା ସାଙ୍ଗେ ସାଙ୍ଗେ ଭଲ ହେଇଯିବ ଏଇଟା ବହୁତ ଉପକାରୀ ଆଚଛା
ଯାହା ହଉ ଅଦା ଆମକୁ ଏତେ ଉପାୟ ଉପକାରିତା ଦଉଛି ଆଉ ଯ ଗ ଘା ହେଲେ କି ମୁହଁରେ ଯଦି ଆମେ ଯଦି ଘା ହେଇଥାଏ ଆମେ ବି ସେଇ ଅଦା ହିଁ ବ୍ୟବହାର କରିଥାଉ। କେମିତି ଜାଣିଛ ମାନେ ନଡିଆ ରସ ଆଣିବ ନଡିଆ ରସରେ ଣ୍ଠି ଶୁଣ୍ଠି ମା ଜାଣିଥିବେ ମାଆଙ୍କୁ କହିବ ଶୁଣ୍ଠି ଚୂର୍ଣ ଦେବେ ସେ ନଡ଼ିଆ ରସିିରେ ଶୁଣ୍ଠି ଚୂର୍ଣ୍ଣ ମିଶେଇବ ତାକୁ ଗରମ ଭାତରେ ଗୋଳେଇକି ଖାଇଲେ ମୁଖ୍ୟତଃ ସେ ଯୋଉ ମୁଖା ଘା ଆଉ ଜୀବା ଯୋଉଟା ହେଇଛି। ସେତେ ବି ଭଲ ହେଇଥାଏ ଆଉ ର ରକା ଆମର ଯୋଉ ପଶିଯାଏ ବେଳେ ବେଳେ ଉ କିଛି ବି ଆମେ ଅସହାଯ୍ୟ ହେଇକି ଶୋଇଯାଇଥିବା କି ହଟତ୍ କିନା ଉଠି ପଡେଇଯିବା କି କିଛି ଗୋଟେ ହାତ ଛିଟକିବା ଏମିତି ଟାଇମ ରେ ଏମିତି ସମୟରେ ରକା ବି ପଶି ଯାଇଥାଏ ସେଥିରେ ଆମେ ଅଦା ଆଉ ଦୁବ ଥିବ ଦୁବ ଆଉ ଅରୁଆ ଚାଉଳକୁ ତାକୁ ଏକାଠି ବାଟି ଦବା ବାଟିକି ସେ ଯୋଉ ରକା ଯୋଉଠି ପଶିଥିବ ଯୋଉ ସ୍ଥାନରେ ସେଠି ବି ଲଗେଇକି ତାକୁ ଟିକେ ମାଲିସ କରି ମାଲିସ କରିବା ଦ୍ଵାରା ସେ ରକା ଟା ହିଁ ବି ଶୀଘ୍ର ଭଲ ହେଇଯାଇଥାଏ ଆଉ ତମର କେବେ ରକା ପଶିଛି।
ହଁ ମୁଁ ପଶିଛି କିନ୍ତୁ ମୁଁ ମୋତେ ବହୁତ କଷ୍ଟ ଅନୁଭବ ହେଇଛି କିନ୍ତୁ ମୁଁ ଏବେ କେମିତି କେବେ ଜାଣିନଥିଲି ପ୍ରଥମେ ପାଇଁ ତମଠାରୁ ଶୁଣିଲି କି ଏମିତି
ହଁ ମୁଁ ଯୋଉ ଉପାୟ ଟା ବତେଇଲି ସେଇ ଉପାୟ ଟା ତମେ ପ୍ରୟୋଗ କରିବ କି ଘରେ ବି ଯାହାର ଅକାରକା ପଶିବ ତମେ ଏଇ ଉପାୟ ଟା ହିଁ ସେଥିରେ ଲଗେଇବ
ଆ ଆ ତମକୁ ଥଣ୍ଡା କେତେ ଦିନ ହେଲା ହେଲାଣି।
ଖରା ଦିନ କି ହଉ କି ମୋର ଶୀତ ଦିନେ ମୋର ଦେହରୁ ବହୁତ ଚମ ଛାଡେ ତ ସେଥିଲାଗି ତମେ କିଛି ଜାଣିଛ କି ଚମ ଛାଡିବା ଦ୍ଵାରା ଛାଡିଲେ ଆମେ ମୁଁ ବହୁତ ଔଷଧ ବି ବ୍ୟବହାର କରିସାରିଲିଣି ସେଥିରେ କମୁନାହିଁ ତମେ ଜାଣିଛ କି କି
ଆ ତମେ ଏବେ ଅଦା କଥା କହୁଛି ଆଉ ସେଇ ଅଦ ର ମୁଁ ଗୋଟେ ଭଲ ଉପାୟ ତମକୁ କହୁଛି କଣ କରିବ ନା ଖଣ୍ଡେ ଅଦା ନେଇଯିବ। ତାର ଚୋପା ଛଡେଇକି କଣ କରିବ ନା ଟିକେ ଟେ ଗୁଡ ମିଶେଇ ଦବ ହେଲା। ହ ଗୁଡ ମିଶେଇ ଦବ। ଅ ମିଶି ସାରିଲା ପରେ ତାକୁ ପ୍ରତିଦିନ ଖାଇବ। ପ୍ରତିଦିନ ମାନେ ସବୁଦିନ ଖଣ୍ଡେ ଅଦା ନେଇକି କି ତାକୁ ଚୋପା ଛଡ ଦେଇକି ସେଥିରେ ଗୁଡ ମିଶେଇକି ତାକୁ ଖାଇବ। ଖାଇଲେ କଣ ମାନ ଯଦି ଆମର ହାତପୁଲି କିବା ଜିଭ କିମ୍ବା ପାଦ ତଳୁ ଯଦି ଚମ ଛଡୁଥିବ ତା ସେଇଟା ଆମକୁ ଭଲ ହେଇଯିବ। ସେଇ ହଦାସ ସବୁ ସେଇ ଅଦାରୁ। ହୁଁ ହୁଁ।
ଠିକ ଅଛି ମୁଁ ସେଇଟା ଅ କରିବି ତମେ ଯୋଉଟା କହିଲ ତମେ ଯୋଉ ଉପାୟ ଟା ଦେଲ ମୁଁ କାଲି ହିଁ ଗାଧୋଇ ସାରିଲା ପରେ ତ ସେଇଟା ହିଁ କରିବି।
ମନେ ରହିଲା ତ ଅଧା ଖଣ୍ଟେ ନେଇକି ସେଥିରେ ଗୁଡ ମିଶ କି ଖାଇବ ଆଚ୍ଛା ତମକୁ ଥଣ୍ଡା କେତେ ଦିନ ହେଲା ହେଲାଣି
ମୋତେ ଥଣ୍ଡା ଏଇ ଦୁଇ କି ତିନି ଦିନ ହବ।
ଅ ମୁଣ୍ଡ ବିନ୍ଧୁଛି।
ହଁ ମୁଣ୍ଡ ବି ବ୍ୟଥା ରହୁଛି ଆଉ କାଶ ବି ହଉଛି।
ହଁ ଦେଖ ତ ମୁଁ ତମକୁ ଯାହା କହିଲି କହିଲି ଅଦାକୁ ନେଇକି ସେଇ କର ଯଦି ନ କମୁଛି ତାହେଲେ ଟିକେ ଡାକ୍ତରଙ୍କ ସହିତ ପରାମର୍ଶ କରିକି ଔଷଧ ଖାଇଦବ।
ହଁ ହଁ ହଁ ତମେ ଠିକ କଥା କହିଲ। ତମେ ଯାହା କହିଲ ମୁଁ
ଆମେ ଯେତେ ଘରୋଇ ଉପଚାର କଲେ ମଧ୍ୟ ଡା ତର ମୁଁ ପରାମର୍ଶ ଟିକେ ନବା ଆବଶ୍ୟକ।
ହଁ ସେଟା ବି ଠିକ କଥା। ଆଉ ତମେ ଗୋଟେ ଗୋଟେ ଜାଣିଛ ନା ଗୋଟେ ଅରଖ ଫୁଲ ବୋଲି ଗୋଟେ ଅଛି ଯୋଉଟା ଆମେ ଭାଲୁକୁଣି ଓଷାରେ ଅ ଆମେ ସେ ଫୁଲ ବ୍ୟବହାର କରି
ହଁ ଶିବଙ୍କର ସେଟା ହଁ ଶିବଙ୍କର ସେଇଟା ଫୁଲ ଟା ବହୁତ ପସନ୍ଦ। ତାଙ୍କୁ ହଁ ମତେ ବହୁତ ନୂଆ ଜିନିଷ ଜାଣିବାକୁ ଭଲ ଲାଗେ କିଛି କୁହ କଣ ଜାଣିଛ ତା ବିଷୟରେ।
ଅରଖ ଗଛ ତ ଦେଖ ଦେଖିଥିବ ପ୍ରାୟ ନଈ ବନ୍ଧ, ନାଳ ବନ୍ଧ କିଛି ମଶାଣିୀ ପଡିଆ ହଉ ପୋଖରୀ ହଉ ସେଇଠି ବହୁଳ ପରିମାଣରେ ଦେଖା ଯାଇଥାଏ। ଆଁ ସେଇ ଗଛ। ସେଟା ଗୋଟେ ବିଶ୍ଵାକ୍ତ ଗଛ। ତାକୁ ଅ ଯେତେ ଆଖି ତାର କ୍ଷୀରକୁ ଅ ଆଖି ପାଖରୁ ଦୂରେଇ ରଖିବ ତାର ଗଛର ପତ୍ର ଯେତେବେଳେ ଛେଣ୍ଡେଇଲେ ଯୋଉ ବୁନ୍ଦା ବୁନ୍ଦା ହେଇକି ଯୋଉ ଅଠାଳିଆ ଟାଇପ ର ଧଳା ଧଳା କ୍ଷୀର ନିଗିରି ପଡେ ଆଉ ସେ ଯୋଉ କାଣ୍ଡ ର ପବରୁ ପତ ପତ୍ର ଯୋଉଟା ବାହାରିଥାଏ ଏଇ ଗଛର ପତ୍ରର ଡେମ୍ଫୁ ଟା ବହୁତ ଛୋଟ ହେଇଥାଏ ନା ଏହାର ପ ଫଳରୁ ତୁଳା ବି ବାହାରେ ତୁମେ ଲକ୍ଷ୍ୟ କରି
ହଁ ହଁ ମୁଁ ଦେଖିଛି। ଏଇଟା ଜାଣିଛ ଏଇଟା ଦି ପ୍ରକାର ଥାଏ। ଏଇଟା ଦି ପ୍ରକାର ଥାଏ । ଗୋଟେ ରକ୍ତ ଅରଖ ଥାଏ ଆଉ ଗୋଟେ ଶ୍ଵେତ ଅରଖ ଥାଏ।
ହଁ, ହଁ ଜାଣିଲି, ଜାଣିଲି
ଓମାନେ ରକ୍ତ ଅରଖ ଠାରୁ ଶ୍ଵେତ ଅରଖ ଯେଉଁଟା ଥାଏ ତାର ଗୁଣ ମାନେ ଔଷଧୀୟ ଗୁଣ ଟା ଅଧିକ ମୁଁ ବହୁତ କିଛି ଜାଣିନି କିନ୍ତୁ କିଛି କିଛି ଜାଣିଛି
ଆଚ୍ଛା କଣ କହିଲ ବୁଝିପାରିଲି ମାନେ ରକ୍ତ ଅରଖ ଟା ସ୍ୱେତ ଅରଖ ଠୁ
ନା ରକ୍ତ, ରକ୍ତ ଅରଖ ଠାରୁ ସେ ତ ଅରଖର ଗୁଣ ଟା ଅଧିକ ଓଷଧିଅ ଗୁଣ ଟା ହେଲା ଭଲ ଗୁଣ ଟା ଅଧିକ। ତ ସେଟା ଦି ପ୍ରକାର ଥାଏ।
ଆଛା ଆଚ୍ଛା
ଆଉ ହଉଛି କଣ କହିଲ ଯଦି ଆମେ ଅରଖ ମୂଳକୁ ଯଦି ଆଣିକି ପାଣି ରେ ବାଟିବା ଅରଖ ତାହେଲେ ଯୋଉଠି ସାପ ଦଂଶନ ଯୋଉ କରିଦିଏ ରୋଗୀକୁ ଆମେ ଯଦି ପିଏଇ ଦବା ତାହେଲେ ତାକୁ କଣ ହବ ସାପ ବିଷ ନଷ୍ଟ ହେଇଯିବ କାରଣ ସାପ କାମୁଡିଲେ ବହୁତ ଜଲଦି ଜଣେ ମରିଯିବାର ସମ୍ଭାବନା ଅଛି ନା। ଆମେ ଯଦି ତାକୁ ମୂଳକୁ ଆଣି କି ବାଟିକି ତାକୁ ପିଏଇବା ରୋଗୀକୁ
ହଁ ହଁ ହଁ ତୁମେ ତ ସର୍ପ ଦଂଶନ କଥା ବି ଅ କହିଲ ସେଠ୍ ସେଟା ତ ମୁଁ ଜାଣିଲି ଆଉ ଆମ ଗାଁ ରେ ଦେଖିଛି ଜଣକୁ କୁକୁର କାମୁଡିଥିଲା ସେ ବି ସେମିତି କୁକୁର କାମୁଡାରେ ତାଙ୍କ ଘର ଲୋକ କଣ କରିଥିଲେ ନା ସେ ଯୋଉ ଅରଖ୍ ଖ ଗଛର କ୍ଷୀର ଆଉ ସେଥିରେ କିଛି ଗୁଡ ଆଉ ସୋରିସ୍ ତେଲ ବା ନଡିଆ ତେଲ ସୋରିଷ ତେଲ ହଉ କି ନଡିଆ ତେଲ ହଉ ଯାହା ବିି ଥିବ ତ ସେଇ ତିନିଟା ଦ୍ରବ୍ୟକୁ ନେଇକି ଯୋଉ ତିନିଟା ଦ୍ରବ୍ୟ କଣ କଣ ନା ଅରଖ କ୍ଷୀର ଗୁଡ ଆଉ ସୋରିଷ ତେଲ ବା ନଡିଆ ତେଲ ସେଇ ତିନି ଦ୍ରବ୍ୟକୁ କୁ ମାନେ ଏକତ୍ର ପେଷଣ କରିକି ମାନେ ସେମ୍ ପରିମ୍ ସମାନ ପରିମାଣର ପରିମାଣର ନବ ତ କୁକୁର କାମୁଡିୁଥିବା ସ୍ଥାନରେ ସେଇ ଜାଗାରେ ଯଦି ଆମେ ଲେପ ଦବା ତ ତାର ବିଷ ବି ଦୂର ହେଇଥାଏ।
ହଁ କାରଣ ଆମେ କୁକୁର କାମୁଡିବା ଠାରୁ ସାପ କାମୁଡିବା ଟା ବେଶୀ ଭୟଙ୍କର ଆମେ ଡାକ୍ତରଙ୍କ ପାଖକୁ ନବାକୁ ବି ଲେଟ୍ ହେଇଯିବ ହେଇଯିବ ଯଦି ରୋଗୀର ମରିଯିବାର ସମ୍ଭାବନା ଅଛି ତ ଯଦି ଆମେ ଘରୋଇ ଉପଚାର ମାଧ୍ୟମରେ ଅରଖ ପତ୍ରକୁ ନେଇକି ସାପ କାମୁଡିବା ହଉ କିମ୍ବା କୁକ୍ ର କୁକୁର କାମୁଡିବା ହଉ ଏଥିରେ ଆମେ ବ୍ୟବହାର କରିପାରିବା ତାହେଲେ ଆମକୁ କଣ ସେ ଯୋଉ ବିଷ ଟା ଜଲଦି ନଷ୍ଟ ହେଇଯିବ। ବହୁତ୍ କିଛି ଉପକାର ଅଛି ତାର।
ମୁଁ ଦେଖିଛି ମୋ ଜେଜେମା ଯେତେବେଳେ ପାରାଲିସିସ୍ ରେ ଥିଲେ ଅ ତ ଏବେ ତ ସେ ସମ୍ପୂର୍ଣ୍ଣ ଠିକ ହେଇ ସାରିଲେଣି ତ ଡାକ୍ତରଙ୍କ ନିୟମ ଆମେ ସବୁ ପାଳନ କଲୁ ସମୟ ସମୟ ଔଷଧ ତାଙ୍କର ତାଙ୍କୁ ସେବନ ନ ଦେଲୁ ଆଉ ସେ ପାରାଲିସିସ ରେ ବି ଆମେ ଅରଖ ପତ୍ରର ବି ଆମେ ଉପାୟଟି କରିଥିଲୁ ସେଥିରେ କଣ କରିଥିଲୁ ନା ପାରାଲିସିସ୍ ହେଲେ ଗୋଡ ହାତ ଅଚଳ ହେଇଯାଇଏନା ତ ସେଥିରେ ଆମେ କଣ କରୁନା ଅଧ ଲିଟର ରାଶି ତେଲ ଆଣୁ ସେଥିରେ କୋଡିଏଟା ସବୁଜ ଅରଖ ପତ୍ରକୁ ଅଁ ଫୁଟନ୍ତା ତେଲରେ ଆମେ ଅରଖ ପତ୍ର ସମ୍ପୂର୍ଣ୍ଣ ପୋଡିଯିବା ପର୍ଯ୍ୟନ୍ତ ଚୁଲିରେ ତାକୁ ରଖିବା ତାପରେ ସେଇ ଯୋଉ ପୋଡା ଅରଖ ପତ୍ରକୁ ଛାଣିକି ନେଇକି ଆମେ ସେ ଯୋଉ ରାଶି ତେଲ ଆଣିଥିବା ସେ ତେଲରେ ଗୋଟିଏ କାଚ ବୋତଲରେ ରଖ୍ ଖିବା ଆଉ ସେଇ ତେଲକୁ ପାରାଲିସିସ୍ ହେଇଥିବା ଅଙ୍ଗରେ ଆମେ ଯଦି ବାରମ୍ବାର ମାଲିସ୍ କରିବା ସେ ରୋଗ ବି ଆଁ ଆରୋଗ୍ୟ ହେବ । ଆମେ ବି ମୋର ଯେତେବେଳେ ମୋ ଜେଜେମା ପାରାଲିସିସ୍ ରେ ପଡିଥିଲେ ଆମେ ଏଇ ଉପାୟଟି ଆଁ କରିଥିଲୁ ତମେ ଦେଖିବ। ତମେ ବି ଯଦି
ଖାଲି କୁକୁର କାମୁଡିବା ଆଉ ସାପ କାମ୍ ହଁ ସେଇଟା ତ ସତ କଥା ତାପରେ ହଉଛି ଖାଲି କୁକୁର ସାପ ବି ନୁହେଁ ଯଦି ଆମେ ବିଲେଇ କାମୁଡ଼ିବା ହେଲା କିମ୍ବା କକଡ଼ା କାମୁଡ଼ିବା ହେଲା ଅରଖ କ୍ଷୀର ସେଥିରେ ଆମେ ଲେପ୍ ହଁ ଦେଇପାରିବା। ତାହେଲେ କଣ ହବ ତାର ବିଷଟା ହ ରଣ ହେଇଯିବ ଏଠି କେତେଟା ପ୍ରାଣୀ ମାନେ କୁକୁର ହେଲା ବିଲେଇ ହେଲା ଆମର ସାପ ହେଲା କଙ୍କଡା ହେଲା ସବୁଥୁରୁ ଅରଖ ପତ୍ ଅରଖ ଗଛର ବହୁତ ଇଏ ଅଛି ଆମେ ଭାବନ୍ତି ଅରଖ ଫୁଲକୁ କେହି ଫୁଲ ଭବରେ ବି ଭାବ୍ ଭାବନ୍ତି ନାଇଁ ସବୁ ବିଷ ଗଛ ବୋଲି ବି ଭାବନ୍ତି। ତାର ବହୁତ ସାରା ଉପକାରିତା ଅଛି। ପୂଜା ବି କରନ୍ତି ଏ ଅରଖ କେବଳ ଠାକୁରଙ୍କ ପାଖରେ ଲାଗେ ଶିବଙ୍କ ଠାକୁର ପାଖେ ପାଖରେ ଆଉ କୋଉ ଠାକୁରଙ୍କ ପାଖରେ ବି ଆମେ ଲଗାନ୍ତିନି ତାଙ୍କୁ କିନ୍ତୁ ଏହାର ବହୁତ୍ ଉପକାରତା ଅଛି। ତାକୁ ବି ସମସ୍ତେ ମନେ ରଖିବା ଦରକାର୍।
ଖ ପତ୍ରକୁ ବି ଛେଚିକି ତାକୁ ଜଡା ତେଲରେ ବି ଭାଜିକି ଅ ଉଷୁମ ଥିବା ଅଳ୍ପ ଉଷୁମଥିବା ଅବସ୍ଥାରେ ଯଦି ଆମେ ସେଇ ମଳ ଦ୍ୱାରରେ ଲଗେଇବା ତ ଅର୍ଷର ଯନ୍ତ୍ରଣା ଟା ବି ଦୂର ହୋଇଥାଏ।
ହୁଁ, ଏ ବହୁତ୍ ସାରା, ଉପ୍ ଉପକାରିତା, ଅଛି।
ହଁ, ବୃକ୍ଷିଲତାର ବି, ବହୁ ଔଷଧୀୟ, ଗୁଣ ରହୁଛି ୲ ଆମକୁ ବି, ଜାଣିବାକୁ ହିଁ ଦରକାର ୲ ଜାଣିଥିଲି ସିନା, ଆମେ ତାକୁ କାମରେ, ଲ ହେଇପାରିବା ୲
ହଁ, ସବୁ ଦିନ୍ସ-